ହ୍ୟାଲୋ
ହ୍ୟାଲୋ।
ହାଲୋ।
ହ୍ୟାଲୋ, ଶୁଭୁଚି ତ?
ଭଏସ୍ ଟିକେ ସ୍ଲୋ ଆସୁଚି।
ଏବେ ଶୁଭିଚି ତ?
ହଁ ହଁ।
ଭଏସ୍ ଟା ସ୍ଲୋ ଟା କମ୍ ରହିଯାଇଛି ତ ସେଇଥିପାଇଁ ଭଏସ୍ ଟା ସ୍ଲୋ ହେଇଯାଇଚି।
କଣ କଣ?
ଖାଇବା ଟିକେ କମ୍ ହେଇଯାଇଚି ତ ସେଥିପାଇଁ ଭଏସ୍ ଟା ସ୍ଲୋ
ନା ମାନେ ସେତେବେଳେ ଯେନ୍ତି ଭଏସ୍ ଟା କ୍ଲିଅର ଆସୁଥିଲା ଏବେ ଟିକେ ମାନେ ଯେମତି
ତମ ତମ ମୁଁ ତମ ମୋବାଇଲ ରେ ଭଏସ୍ ଟା ବଢାଅ ମାନେ ସାଉଣ୍ଡ ଟା ଇଏ କରିକି ଗୋଟେ ଗ୍ରୁପ୍ ଟୁ ଭଏସ୍ ଥିବ ବଢାଅ ତାକୁ।
ନା ମୋର ବଢିକି ହିଁ ଅଛି ଅଲରେଡି ଫୋନ ରେ।
ମେବି ଆଁ ମେବି କି ଛି ଅଦର୍ ଡିଭାଇସ୍ ୟୁଜ୍ କରୁଚ ବୋଧେ କଥା ହେଲାବେଳେ ସେଥିପାଇଁ ମେବି।
ହଁ ବ୍ଲୁଟୁଥ କଥା ହଉଛି କିନ୍ତୁ ସେତେବେଳେ ବି ବ୍ଲୁଟୁଥ ଦେଇ କଥା ହଉଥିଲି।
ଓହ ହଉ ଠିକ୍ ଅଛି ଚଳିବ।
ତମର ତ ଭାଇ କ୍ଲିୟର ସୁରୁନି। କଣ କରିବି ଆଉ ମୁଁତ ଏଇଁ ଚିନ୍ତାରେ ଅଛି ଆଉ ଆଉ କେମିତି କଣ
ଭଏସ ବହୁତ ଅନକ୍ଲିୟର ହଉଛି। ଭଏସ ଟା ଠିକ ସେ ଆସୁନି ବ୍ଲୁଟୁଥ ଡିସକନେକ୍ଟ କରିଦିଅ।
ଆଚ୍ଛା।
ହଁ।
କିନେ ସବୁ ।
ଆଉ ମତେ ଲାଗୁଛି ତମର ବୋଧେ ନେଟୱାର୍କରେ କିଛି ଅସୁବିଧା ଅଛି। କଥା କଣ କଥା ଟିକେ କଟି କଟି ହଁ ଏବେ ଶୁଣାଗଲା। ଏବେ ଶୁଣାଗଲା ହ୍ୟାଲୋ। ହ୍ୟାଲୋ।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
ହ୍ୟାଲୋ।
ଶୁ ଭୁନି।
ହଁ କଥା କଟି କଟି ଆସୁଛି ମାନେ କ୍ଲିୟର ତ ଭୟସ ଅ ଛି ହେଲେ ମଝିରେ ମଝିରେ ଟିକେ କଟି ଯାଉଛି ହଁ କିନ୍ତୁ କଟି କଟି ଯାଉଛି ମଝିରେ ମଝିରେ।
ଆଚ୍ଛା ଆଛା ବୁଝିଲି କାହିଁକି କଟି ଯାଉଛି ଆଉ ଆଛା।
ଆଉ ଏବେ କଣ କରୁଛ?
ଆଉ କଣ କରୁଛ ତମେ ଏଇ କଣ କରିବି ଏଇତ କହୁଛି ଆଉ ପ ପ
ହ ତମ କଥା ଟା ବହୁତ କଟୁଛି ବହୁତ
ଖୀଆ ହଉଛି ଆଉ କଲ ହୋଉ କରୁ ଚି। ।
ଅଁ ହଁ। ମୁଁ ସେଇ ଅଫିସ କାମ ସାରିକି ଏବେ ଏବେ ତ କଥା ହଉଛି ତମ ସାଙ୍ଗରେ ଆଉ। ହ୍ୟାଲୋ।
ହ୍ୟାଲୋ।
ତମ କଥା ମତେ ଠିକ ସେ ଶୁଣା ଯାଉନି।
ମୁଁ ତ ।
ହ୍ୟାଲୋ କିଛି କହୁ ମାନେ ଜୋର କିଛି କହିଲାନିଁ କିଛି କହିଲାନି ବାସ।
ହାଲେ ଆଚ୍ଛା।
ହଁ ଯାହା ଯୋଉଥିପାଇଁ ଡାକିଥିଲା ସେଇ ଜିନିଷ ପଚାରିଲା ସଲଭ ହେଇଗଲା ଆଉ କିଛି କହିଲାନି।
ଆରେ ହଁ ମୁଁ ଚାହିଁଥିଲି ମୁଁ ମନ ଚାହୁଁଛି ନା କି ଏଇପଟେ ମୁଁ ମନ କହୁଥିଲା କିଛି କରିବି।
ହୁଁ ହୁଁ।
ହଁ ମୋ ମନ ଯାହା ଚାହିଁଲା ସେଇୟା ହିଁ ହେଲା।
ହଁ।
ଆଉ ଆଜି କଣ ଖିଆ ପିଆ ହେଲା ଦୁଇ ପହରେ?
ଦୁଇ ପହରେ ମାଛ ଭାତ ହଁ ଗରମ ମସଲା ମାଛ ଆଉ ବେସର ବାଲା ମାଛ ଡାଲି ଭାତ କଞ୍ଚାଲଙ୍କା ଲୁଣ।
ଓ ଏତେ ସାରା ମାଛ ଏତେ ସାରା ମାଛର ଖାଦ୍ୟ ଖାଇଦେଲ?
ହଁ ହଁ ଖାଇଲି ପେଟେ ଖାଇଛି।
ହଁ। ଭଲ ଆଉ।
ଆଉ ତମେ କଣ ଖାଇଛ?
ମୁଁ ତ କହିଥିଲି ଆଉ ଭାତ ମାଛ ମାଛ ତରକାରୀ କଲରା ଭଜା ଡାଲି ବି ହେଇଥିଲା। ହଉ ଆଉ କାକୁଡି ଲେମ୍ବୁ ପିଆଜ ଆଉ।
ପିଆଜି ବି ଖାଇଥିଲ।
ପିଆଜ କଞ୍ଚା ପିଆଜ କାକୁଡି ଲେମ୍ବୁ ଚକଟିକି ତାକୁ ଖାଇଛି। ହୁଁ। ହଁ ଭୟସ ଟା ଆଜି ବହୁତ ପୁରା କଟି କଟିକି ଏବେ ଆସୁଛି ସେତେବେଳେ ବହୁତ ମତଲବ ଉ ଠିକ ଥିଲା ଏବେ ପୁରା କଟି କଟିକି ଆସୁଛି। ବୋଧେ ତମ ନେଟୱାର୍କ ଠିକ ନାହିଁ ସେଥିପାଇଁ ବୋଧେ।
ହ୍ୟାଲୋ।
ହ୍ୟାଲୋ।
ହା ହଁ।
ଯ ବର୍ଷା ବର୍ଷା ହେଇଛି ତ କା ସେଇଥିପାଇଁ ନେଟୱାର୍କ ପଳଉଛି।
ଆ ବର୍ଷା ହେଇଛି ଓ ଆମର ଏପଟେ ତ ଖ ହଉଛି ଯାହା ହଉ। କୁ କୋଉ ଜାଗାରେ ଏମିତି ଅଛ ବର୍ଷା ହଉଛି ଆମର ଏପଟେ ଏତେ ଜୋରେ ଖରା ହଉଛି?
କଳାହାଣ୍ଡି।
ଓହୋ। ଭଲ ଏପଟକୁ ବି ଟିକେ ବର୍ଷଟାକୁ ଛାଡିଦିଅ। ହଁ ହଁ।
ବର୍ଷା ଛାଡ଼ିଦେବି ମୁଁ ଛାଡ଼ିଦେବି ଯେ ମୁଁ ଠେଲିକି ପଠେଇ ଦଉଛି ନହେଲେ ଆଉ ତମେ ଖରାପ ଭାବୁଛ। ଆଉ ମଠରେ ଯକି ପଠେଇଦେଲି ସବୁ ଠିକ୍ ହେଇଯିବ।
ହଁ ହଁ।
ଆ୍ା
ଆଉ ତମେ ବି କଣ ପଢୁଛ ନା କଣ କରୁଛ?
ଯବ୍ ରେ ଆସିଛି। ଚାକିରି କରିବା ପାଇଁ ଆସିଛି ଆଉ ପଢୁଛି ମାଷ୍ଟର ଡିଗ୍ରୀ।
ହେଇସାରିଛି ନା ମାନେ କରିବା ପାଇଁ ଯାଇଛ ସେଟା ବୁଝିପାରିଲିନି?
ହେଇ ସାରିଛି।
ଆଚ୍ଛା ଗଭର୍ମେଣ୍ଟ ନା ପ୍ରାଇଭେଟ?
ପ୍ରାଇଭେଟ୍।
ଏତେ ଦୂର ପ୍ରାଇଭେଟ ରେ ପଇସା ଭଲ ଆସୁଥିବ ସେଥିପାଇଁ ବୋଧେ ଆଉ।
ହଁ କଣ ଖାଲି ଆ ପେଟରେ ଓଦା କନା ଦେଲା ଭଳିଆ ପଇସା ଆଉ।
ଓହଁ ତମ ମାନେ ଘର ସେଇଠି କୋଉଠି ପାଖରେ ନା ଏପଟ ସାଇଡ ରୁ ପୁରା ଯାଇଛ ସେ? ଏ ପ ଆ ଆଛା ଏପ ପୁର ପଲେଇଚ ଏକାଳ କେ ପୁରା ଦିଗ ପରିବର୍ତ୍ତନ ହେଇଯାଇଛି ନା।
ହୁଁ ପାଆଁସଶହ କିଲୋମିଟର ଧୁର।
ପୁରା ଓଡିଶା ମାପ ର ପୁରା ଅଲଗା
ଦେଶ।
ହଁ। ହଁ ଭଲ ଯୋଉଠି ରହିଲି ସେଠ ପଇସା ଆସିବା ଦରକାର ବାସ୍।
ହଁ। ବାପା ବୋଉ ଙ୍କୁ ଛାଡିକି ଆଇଛି ଆଉ ତ ଖରାବେଳେ କହୁଥିଲି ଭଉଣୀ ଭଉଣୀ ସବୁ
ହଁ ହଁ।
ହଉ। ପନ୍ଦର କୋଡିଏଟା ଭଉଣୀ ଅଛନ୍ତି ଆଉ।
କମ୍ ହେଇଗଲା ଟିକେ।
ଆଛା ଆ ମୁଳୁରୁ ଭଉଣୀ ପୌଉଣି କେହି ନାହାନ୍ତି। କଏ ପୁଅ ମୁଁ ଆଉ। ଆଗକୁ ପଛକୁ କିଛି ନାହିଁ ଆଉ। ବାପା ଚାହିଁଲେନି ଆଉ କଣ ହଉ କ
ହଁ ଜବ୍ ତ କରୁଛ ତା ସହିତ ପଢୁଛ ଆଉ କଣ ଦରକାର।
ପଢ଼ା ସିଲାଣି ମାନେ ଏଇଟା ଲାସ ସେମିଷ୍ଟର ମାରଡିଗ୍ରୀ କରୁଛି ଆଉ ବିଜିନେଶେ ଆଡିମିଷ୍ଟନ ଆଉ।
ଭଲ। ଆଉ ତମକୁ ନାଇଁ କିଛି ନାଇଁ।
କହିଦିଏ କହିଦିଏ କହିଦିଅ କହିଦିଅ ମନରେ କିଛି ରଖନି।
କଥା କହୁଥିଲି ଯୋଉଟା କି ଏଠି କହିବା ଠିକ ନୁହେଁ ବାସ୍ ସେଥିପାଇଁ ହୁଁ ହୁଁ ହୁଁ।
ଇଣ୍ଡରେଟେ ଫୋନ କରିବ।
ନାଇଁ ନାଇଁ ମୁଁ ପଛରେ କହିନେବି।
ଆଛା।
ଆଉ ସତରରେ ସେପଟେ ବର୍ଷ ହଉଛି।
ହଁ ବର୍ଷା ହଉଛି ଭିଡିଓ କଲ ନିହାତି ଦେଖେଇ ପାରିଥାନ୍ତି। ଆଉ ଯିପିଝିପି ଯିପିିପି ବର୍ଷା। ଆଉ ସୁଲସୁଲିଆ ପବନ ମନ ହୁଏ ଉଛନ।
ଭଲ ଜାଗା ସେପଟ ଜାଗା ଗୁଡାକ।
ହଁ ବହୁତ ଭଲ ଜାଗା କିନ୍ତୁ କଣ କରିବା। କିଛି ଏଠି ଖାଇବା ନାହିଁ କିଛି ଭଲ ମାନେ କିଛି ନାହିଁ ତ କହିବା ଗଲେ ଆଉ।
ପାହାଡ ଜାଗା ନା ସେଥିପାଇଁ ନିଜେ ବନେଇକି ଖାଅ।
ହୁଁ ଏଠି ନାହିଁ ସେମତି ନିଜେ ବନେଇ ପାଇଁ।
ଜଙ୍ଗଲକୁୁ ପଳାଉ ସେଠି ତ ଶାଳ ଗଛ ବହୁତ ଥିବ ନା। ଅ ଆଉ ଦେସି କୁ ଦେସି କୁକୁଡ଼ା ଦେସି ହଁ ବାସ ଦେଶୀ କୁକୁଡା ନେଇ ଆସିବ ଶୁଣ ମୁଁ କହୁଛି ହେଲା ଦେ
ବଲେ ବାଜ୍।
ମୁଁ କହୁଛି ଶୁଣ ଆ ଯୋଉ ଜଙ୍ଗଲକୁୁ ଯିବ ହେଲା କାଠ ନେଇ ଆସିବ ସେଠୁ କାଠକୁ ଚିଡିକି ତା ଦେହରେ ନିଆଁ ଲଗେଇଦବ। ଆମର ଶାଳ ଗଛର ପ ନାଇଁ ଶାଳ ଗଛ ପତ୍ର ଆଣିବ ହେଲା। ଆଉ ଦେଶୀ କୁକୁଡା ବୁଲୁଥିବେ ଯଦି ଆଣିକି ତାର ମାଂସକୁ ହେଲା ହ ଅଦା ରସୁଣ ଛେଚା ପିଆଜ ସରୁ ସରୁ କର କାଟିଦବ। ସବୁ ଯାହାବି ମସଲା ଗୁଣ୍ଡ ଥିବ ସବୁକୁ ପକେଇକି ତାକୁ ମ୍ୟାରିନେଟ କରିକି ସେଇ ଶାଳ ପ ତ୍ରରେ ଭଲ ସେ ମାନେ ବହୁତ ମୋଟା କରିକି ତାକୁ ଏମିତି ଫୋଲଡ କରିଦ ଦେଇକି କିଛି ଗୋଟେ ତାରରେ ବାନ୍ଧି ଦବ ହେଲା। ସେଇ ଯୋଉ କାଠ ଟାକୁ ଜଳେଇ ଥିବ ସେଇଟା ଏମିତି ପୁରା ରଡ ହେଇକି ଥିବ ନା ତା ଦେହରେ ପକେଇକି ତା ତା ଉପରେ ବି କିଛି ସେଇ ଆଞ୍ଚକୁ ଗୋଡେଇ ଦବ। କିଛି ସମୟ ପରେ ତମର ପ୍ରସ୍ତୁତ ହେଇଯିବ ଚିକେନ ପତ୍ର ପୋଡା। ତା ଉପରେ ଧନିଆ ପତ୍ର ଟିକେ କଞ୍ଚା ସୋରିଷ ତେଲ ଆଉ କଞ୍ଚା ଲଙ୍କା କାଟି ଟିକି ତାକୁ ଖାଇ ପାରିବ।
ଆଛା ତମ କୋଡିଏଟି
ହଁ।
ଏ ଏମିତି ଖରାପଦ ଆଇଡିଆ କେମିତି ଆସିଛି?
ନାଇ ଏଇଟା ମୁଁ ନିଜେ
ହସନି ଏଠି ହସନି। ଏଠି ହସନି ଏଠି ହସନି ତମେ କଥା ନର୍ମ ଦାନ୍ତ ଚିପିକି ମନରେ ହସ।
ହ।
ଆଉ ଏଠି ହସନି।
ହଁ ଆ ଆକ୍ଚୁଲି
ମାନେ ତମେ ନୁହଁ ତମର କଥା
ବୁଝିଲି ବୁଲେଇଗଲା।
ତମେ
ହଁ ହଁ।
ଶକ୍ତି ମାନ ଏଇଠି ଯାହା ସହିତ କଥା ହଉ ତା ନାଁ ବି ଧରିହବନି।
ହଁ ହଁ ହଁ। ମୁଁ ଆଚୁଆଲି ନିଜେ ସେଇଟା ଖାଇଛି ତ ମାନେ ନିଜେ ବନେଇକି ଖାଇନି। ବଟ ସେ ଯୋଉ ଆଇଟମ ଟାକୁ ମୁଁ ଖାଇଛି ଆ ବହୁତ ସ୍ଵାଦିଷ୍ଟ। ସେଥିପାଇଁ ମୁଁ କହିଲି ଆଉ ମୁଁ ସେଇ ଏରିଆରେ ହିଁ ଖାଇଛି ମାନେ ତମେ ଯୋଉଠି ରହୁଛ ସେଇ ଏରିଆରେ ଖାଇନି। ମୋର ସେ ପାହାଡ ଏରିଆରେ ହିଁ ଖାଇଛି ସେଥିପାଇଁ କହିଲି ଏଇଟା ତମେ ବନେଇକି ଖାଇପାରିବ।
ଯ ହଜବେଣ୍ଡ ର ଆପଣଙ୍କ ଯାଇ କ୍ୟାମ୍ପ ପକେଇକି ଆଉ।
ନା ନା ଆମେ ନା ନା ନା ମୋ ସ୍ଵାମୀ ତାଙ୍କ ସାଙ୍ଗ ତାଙ୍କ ସ୍ତ୍ରୀ ଆମେ ଏମିତି ଯାଇଥିଲୁ ଛଅ ଜଣ ବୁଲିବା ପାଇଁ। ଶିମିଳିପାଳ ଫରେଷ୍ଟ।
ଆଚ୍ଛା ମୟୂରଭଞ୍ଜ।
ହଁ ଆମେ ଯାଇ ଥିଲୁ ଯୋଉ ପୁରା ଉପରକୁ ପାହାଡ ଉପରକୁ ସେଠି ଆଦିବାସୀ। ଗାଁ ବହୁତ ସାରା ଅଛି ଗୋଟେ ଜାଗାରେ ଆମେ ସେଠି। ଟ୍ରାଏ କରିଥିଲୁ ଚିକେନ ପତ୍ରପଡ଼ା ପୁରା ଅଥେଣ୍ଟିକ। ଆଉ ଏତେ ସ୍ଵାଦିଷ୍ଟ ଥିଲା ସେଇଟା ମୁ